ହଁ ହଁ କୁହନ୍ତୁ।
ହ୍ୟାଲୋ।
ହଁ କୁହନ୍ତୁ।
ଟିକେ ରୁହନ୍ତୁ ଶୁଭୁନି ହ୍ୟାଲୋ ଏବେ ଶୁଭିଲା। ହ୍ୟାଲୋ।
ହଁ ପା।
ହଁ।
ହଁ। ଆଜି ପଢୁଚ?
ଏମାନେ କିଛି ଜାଣିପାରନ୍ତିନି କି କିଛି ଟେନସନ୍ ନଥାଏ କିଛି ବି ନଥାଏ। ଆଠ୍
ଆରେ ସେ ଜନ୍ମ ହେଲା ଦିନଠାରୁ ବି ସେ ଜନ୍ମ ଯୋନ ପିଲା ମାନେ କିଛି ରିଆକ୍ଟ କରି ନ ଥିବ ସବୁ ଦେଖିବେ।
ଆଁ କଣ କଣ?
ସେ ଜନ୍ମ ହେଇଥିଲା ସେ କେମିତି ରିଆକ୍ଟ ବି କରୁନଥିଲା।
ଓ ଏମିତି କଥା ତାହେଲେ ମୁଁ ଚାହୁଁଛି ସେ କହିଦେବି ଏ କଥା ଆଁ
ତଥାପି ବି କିଛି ରିଏକ୍ଟ କରିବ।
କେମିତି ରିଆକ୍ଟ କରିବ?
କିଛି କରିବ ନାହିଁ ସେଟ କିଛି ଫରକ୍ ପଡ଼େ ନାହିଁ।
ଏ ସ ନାଇଁ ସତରେ ଆରେ କଣ ମାନେ ତାର ଇଏ ଏକ୍ଜାମ ଅଛି ଏ ଏକଜାମ୍ ଅଛି ସେ ଯାହା ବିି ହେଲେ ବେକ୍ ପେପର ଏକ୍ଜାମ ଦବ ତ ସେଇ ଏକ୍ଜାମ ଟା ଯଦି ନ ଦବ। ତ କଣ ହବ। ଏକ୍ଜାମ ନଦେଲେ ଆଉ ଆବସେଣ୍ଟ ମାନେ ସେ ଆଉ ଟ୍ରେନିଂ କରିବାକୁ ଛାଡ଼ିବେ ଥୋଡ଼ି। ସେ ତ କହିଥିଲେ କି ଯଦି ବ୍ୟାକ୍ ପେପର ଅଛି। ଆପଣ ଆସିକି ସାଇନ ଫାଇନ୍ କରିକି ନେଇକି ଯିବେ ୟାକୁ କିଛି ଫରକ ପଡ଼େନା।
ଆରେ ସେ ସେମିତିଆ ପିଲାଟା।
ଶୁଭୁନି।
ସେମିତିଆ ପିଲା ସେ କହିଲେ ବି ଫରକ୍ ପଡ଼େନି କିଛି।
ହ ତ ଏମିତି କେମିତି।
ମୁଁ ଭାବେ ତାହା ହେଲେ ଛୋଟ ବେଳରୁ ଏମିତି।
ହୁଁ।
ହଉ ହୋଇଯାଇଛି।
ଓ ହ। ଆପଣ କିଛି କୁହନ୍ତିନି?
ନାଁ ଏମିତି କୁହେନି।
କଣ ପାଇଁ?
ହଁ ସେ କହିଲେ କାହା କଥା ବି ଶୁଣେନି।
ଆଁ
ସେ କହିଲେ କାହା କଥା ବି ଶୁଣେନି।
ଓହୋ ଖରାପ ଏବେ
ହଁ ମୁଁ ଗଧିବି ଏବେ।
ଗାଧିବ ଏବେ
ହଁ।
ତାଲେ କହିଲେ ଯଦି କାୁକୁ କଉଛି ମାଇଲେ କଣ ହବ।
ଘ ବୋଡା ହାତ ମାର
ଆଁ
କଣ କଛନ୍ତି ବାନ ପିଲାଟେ।
ଆଉ ଆପଣ କୁଆଡେ ବୁଲିବାକୁ ଯାଇଛନ୍ତି?
ଆପଣଙ୍କର ଏକ୍ଜାମ ଚାଲିଛି ଏଜାମ କେମିତି ଯାଉଛି ଭଲ।
ହଁ।
ଆଉ ମାନେ ପୁରା ହେବି ମାନେ କିଛି ଏପଟ ସେପଟ ନାହିଁ ଭଲ।
ହଁ ସେମିତି ଆଉ
ଆଉ ଆପଣ ହଁ। ମ କୋଚ ନେଇଥିଲା।
ହଁ।
ହଁ ହେଲା କଣ?
ହଁ। ହେଲା ନହି ବଜେପ
ଓହୋ କଣ କରୁଥିଲେ କି?
ଆଁ
ନ ଭଲସେ ପଢୁନଥିଲା ଆଉ ଟିକେ ପଢଆାର ଥିଲା।
ଓହୋ ମାନେ କଣ ଫୋକସ କରିପାରିଲନି ନା କଣ ହେଲା?
ହଁ।
ତଣ ପାଇଁ କଣ ଥିଲେ କିଏ ଏପର୍ଯ୍ୟନ୍ତ ଗ କାମ
ନାଇଁ ନାଇଁ ସେମିତି କିଛି ନାଇଁ ମାନେ ପଢୁଥିଲି ଏତେ ଏ ନହଁ ମୁଁ
ଲେ ଟ୍ୟାଲେଟ କିଛି ନଥାଏ ହାର୍ଡ ୱାର୍କ କଲେ କଠିନ ପରିଶ୍ରମ କଲେ ହେଇଯାଏ।
କରିପାରିନି ମୁଁ ଫଣ କଣ ବହୁତ ଦେଖୁଥିଲି ତ ସଏ ପଢୁନଥିଲେ।
କୁହି କଣ ଦେଖ କହୁଥିଲେ?
କିଏ କିଏ?
ଓ ହୋ ୱାନ୍ ଟାଇମ୍ ଶିଖିଛନ୍ତି ନାୱ ଟ
ହଁ ବହୁତ ଭଲ ଖି ସାର୍।
ମୁଁ ତ ଆପଣଙ୍କୁ ଘରେ ଦେବି।
ଆସନାମ ଦେଖିବା।
ହୁଁ ମ। ତ କହୁଛି ମୁଁ କେତେଥର ବହୁତ ବଡ ବଡ ପ୍ଲେୟରଙ୍କୁ ବି ହରଇଛି।
ମୁଁ ଚାରିଶହ ବଡ ବଟ ମୁଁ ଚାରିଶହ ବଡ ବଟ ପ୍ଲନ୍ କରେଇଛି।
ନାଇଁ ସେମତି ନାଇ ରାଇସ୍ତାର ଜାଣିଛନ୍ତି? ରାଇଷ୍ଟର।
ଆପଣ
ହଁ।
ସାତଶ ଓ ଆର ହେଇଛି।
ରାଇଷ୍ଟାର ଖେଳ ସାରିଦେଲାଣି ନହେଲେ ସିଏ ରାଇଷ୍ଟ ଯଦି ଖେଳିଥାନ୍ତା ଏମାନେ କିଛି ନୁହଁ ତ। ବୁଝିଲ। ସେମିତି ନୁହଁ ଗଣେଶ ଭାଇ ତାଙ୍କୁ ମୁଁ ହରେଇଛି ଜାଣିଛ।
ମୁଁ
ଆମ ଘରଟା କଟକ।
କଟନ୍।
ହଁ।
ହଁ କଟକ ରୁ ଯାଜପୁରିଆ ପବନ କରି ଦଉଛ।
ନାଇ ପବନ କଣ ଯେ ମୁଁ ସତ କହିଲେ ଆପଣଙ୍କୁ ବିଶ୍ୱାସ ହବନି କେବେ ଆସନ୍ତୁ ଗେମ ରେ ଜାଣିବେ ଆଉ।
ଆ ମାନଙ୍କର ରାଇଷ୍ଟର ମାନ ସାଙ୍ଗ ନା କଣ ମାନେ ଚିହ୍ନା ଚିହ୍ନି।
ହଁ ମାନେ ସେଇ ଗେମ ରୁ ହିଁ ଯୋଉ ଦିନେ ଭେଟା ଭେଟି ହେଇ ଯାଇଥିଲୁ ରାଙ୍କରେ।
ହ ବାଇଷ୍ଟରଙ୍କ ତ ରାଙ୍କ ହେଇ ଗଲାଣି।
ହଁ ସେ କ୍ଲାସପୋର୍ଟ ର୍ୟାଙ୍କ।
ତାକୁ ବି ତ ଶିଖିଲୁନି?
ହଁ ଖେଳେ ସେ ଥରେ ବି ଆସିଥିଲେ ତାଙ୍କ ଏମିତି ପ୍ରାଙ୍କ ଚଲେଇଥିଲେ ସେ କମେଡି କରୁଥିଲେ ସେଠି ଭେଟା ଭେଟି ଯାଇଥିଲା ମୁଁ ମାରିଲି ମୁ ମୁଣ୍ଡ ଖରାପ ମାଡ ମାରିଲି ହେଲା। ହଁ ତ ତାପରେ ସେ ଦେଖିକି ସାଙ୍ଗେ ସାଙ୍ଗେ ତାପରେ ମତେ ଡାକିଲେ ଆଉ।
ହଁ ହଁ।
ତାପରେ ଡାକିଲେ ତାପରେ କଷ୍ଟମ ଖେଳ ହେଲା ଆଉ ମୁଣ୍ଡ ଖରାପ ମାରିଲି ଆଉ।
ହଁ ହଁ।
ବୁଝିଲ। ମାନେ ସିଏ ହେଲେ ବି ମତେ ମାରିଥିଲେ ତିନି ଚାରି ଜଣ ମାରିଥିଲେ ସେ ମୁଁ ମାରିଦେଲି ଆଉ। ବ ପୁରୁଣା ମାନେ ହେଇଗଲାଣି ଚାରି ବର୍ଷ କି ହଁ ଚାରି ବର୍ଷ ପାଞ୍ଚ ବର୍ଷ ହେଲାଣି ତମେ ସେ ତମେ ବଧେ ଗେମ ଖେଳି ନଥିବ।
ନା ମୁଁ ଗେମ୍ ଖେଳିଲିଣି ଦୁଇ ହଜାର ଅଠରଠାରୁ ଯେ।
ଆଛା। ହଁ ସେଇ ମୁଁ ବୋଧେ ଦିଇ ହଜାର ଉଣେଇଶି ଲାଷ୍ଟ ଆଡକୁ କି ଦିଇ ହଜାର କୋଡିଏ ଫାଷ୍ଟରେ କଷ୍ଟମଟା କରିଥିଲି।
ହଁ ହଁ।
ବୁଝିଲ ମୁଁ ତ କହୁଛି ଆପଣ ଆସ ତ କେବେ ଗେମ୍ କୁ ଆସନ୍ତୁ ଦେଖିବା ଆଉ।
ହଁ ଏବେ ତ ଖେଳ ଛାଡି ଦେଇଛି ଦି ତିନି ବର୍ଷ ହେଇଯିବ କାଇଁ ନା ଖେଳୁନି ଆଉ।
କଣ କିଏ କଣ କହିଲେ କି?
ଆଉ ସେଇ ଗେଟ୍ ପରଠାରୁ ଛାଡିଦେଲି ବା ଜେଇ ହେଲାନି ମୁଁ ସେ ଛାଡିଦେଲି ଆଉ
ଓଏମିତି କଁ ପେଇଁ କଁ ପୁରା ଗୋଟେ କଠିନ ପରିଶ୍ରମର ଯେତେବେଳେ ବାଥା ହେଇଗଲା ପୁରା ଗୋଟେ ଶପଥ ନେଲେ ନା କଣ? ଆଁ।
କାଇଁ କଣ ହେଲା?
ପୁରା ଶପଥ ନେଲେ ନା କଣ?
ହଁ ହଁ।
ଶପଥ କେତେ ବାଟ ହେଲାଣି?
ହଁ ମୁଁ ତ ଆଉ ତ ଏବେ ପର୍ଯ୍ୟନ୍ତ ଖେଳି ନାହିଁ ଆଉ। ଆଉ ତ ଏର୍ଯ୍ୟନ୍ତ ଖେଳିନ ଆଉ।
ଏବେ କିଛି ଫରକ୍ ପଡୁନି ସେଇଟା ଖରାପ
ନାଇଁ ନାଇଁ ମୋର କିଛି ନାହିଁ ଖରାପ ଗୁଣ ହଁ ହଁ।
ପୁରା ଫୁଲ ଭଲ।
ହଁ।
କିଛି ବି ନୁହେଁ ମାନେ କିଛି ବଡି ଇଏ କି କିଛି କିଛି ବି ନାହିଁ।
ହଁ।
ମାନେ ନମ୍ବର ୱାନ ମାନେ ଓଡିଶା, ଇଣ୍ଡିଆ, ନମ୍ବର ୱାନ ପିଲା ହେଇଥିବେ।
ମୁଁ ସେମିତି ମାନେ ନାହିଁ ନିଜର ତାରିଫି କରେ ନାହିଁ।
ଏ ତାରିଫ ବି ସି କରନି ଯେ ଯଦି ହଣ୍ଡ୍ରଟେ ପ୍ରଶେଣ୍ଟ୍ ଠିକ୍ ତ ନମ୍ବର ୱାନ ହେଇଥିବ ନାଁ।
ହଁ ସେମିତି ଗୋଟେ ଗୋଟେ ଗୁଣ‌ଥାଇପାରେ ମୁଁ ବି ଜାଣିନି କେତେବେଳେ କଣ
ସେଇଟା କହୁନାହାନ୍ତି ଆଉ ଆପଣଙ୍କୁ କହି ଦଉଛନ୍ତି। ନାଇଁ ମୁଁ
ହଁ ଆପଣ ମାନେ କଣ କେତେ ଯୋଉ କେତେ
ଏଇଟି ପ୍ରସେଣ୍ଟ ଠିକ୍ ବୋଧେ ଏଇଟି ପ୍ରସେଣ୍ଟ୍ ଭୁଲ୍।
ଓହୋ ଆଉ ଆପଣଙ୍କର କେହି ଗାର୍ଲଫ୍ରେଣ୍ଡ ଅଛନ୍ତି ନା ନାଇଁ?
ଏ ନାଇଁ ନାଇଁ ଯମା ନାହିଁ। ଟ୍ୱେନ୍ତି ପ୍ରସେଣ୍ଟ ଭୁଲ ଆଉ ଏଇଟି ପ୍ରସେଣ୍ଟ ଠିକ୍ ରେ କୁଆଡେ ଆସିବ ତମେ ଭାବୁଛ। ତମେ ହଣ୍ଡ୍ରେଟେ ପରର୍ସେଣ୍ଟ୍ ଠିକ୍ ବୋଧେ ବୋଲି।
ହଁ ମୋର ସେମିତି କେହି ନାହାନ୍ତି ଗାର୍ଲଫ୍ରେଣ୍ଡ
କଣ ପାଇଁ?
ମୋର ସେମିତି କିଛି ଇଣ୍ଟ୍ରେଷ୍ଟ୍ ନାହିଁ।
ଓ ଇଣ୍ଟ୍ରେଷ୍ଟ
ହଁ ହଁ ମୋର ଏତେ ସାଙ୍ଗ ମାନେ ବହୁତ୍ ତୁ ଅଛୁ ତ ମୋ ସାଙ୍ଗ ବି ଗୋଟେ ଥିଲା ତାର ଫାଷ୍ଟ୍ ଇୟର ଗୋଟେ ଥିଲା ତାର ବି ସେକେଣ୍ଡ ଇୟର ଆଉ ଜଣେ ଆଇଲା।
ଆଉ ନାଇଁ ମୋର ଗୋଟେ ସାଙ୍ଗ ଅଛି। ଯେ ସେ ମାନେ କଣ କହିଲ ତାକୁ ମୁହଁରେ ବ୍ଲକ୍ କରିକି ମାନେ ଏମିତି ତୁ କାଇଁ ମତେ ମେସେଜ୍ କରୁଛୁ। ମୋର ଅଛି ଇଏ ସିଏ ନିଜେ ବି କହିପାରୁନି ସେମିତି ଆଉ
ହଁ। ମୋର ବି ସାଙ୍ଗ ରହୁଚି ଏନୁ କରି ଆଉ କଣ ଡର ଲାଗିବ ତ ସେଇଥିପାଇଁ ମୁଁ ଦେଖୁଛି ଏଗୁରା ଦେଖୁ
ନାଇଁ ମୁଁ ବି ଦେଖିଥିଲି ମୁଁ ଆଉ କିଛି କୁହେନି ବେଳେ ବେଳେ ପିଲାଟା ମନ ଦୁଖଃ କରେ ମୁଁ ଖାଲି ବୁଝେଇ ବୁଝାଦିଏ। କରିବା ଏଆଉ
ଭଲ।
ହୁଁ ହେଲ୍ପ୍ କରେ କିନ୍ତୁ ମୁଁ ମୁଁ କିନ୍ତୁ ହେଲ୍ପ କରେ ସତରେ ତେଣୁ ସେ କାହିଁ ହେଲ୍ପ୍ କରିଦେବ ଟିକେ ସେଇ ଖାଲି ମୁଁ ଧର ଗୋଟେ କଣ ଗୋଟେ ହଉଥିବ ସେ କହିବ ଆହୁରି ତୁ ଆହୁରି
କୁକୁରଟା ଆଇଲା ରହିଥା ରହିଥା କୁକୁର କୁକୁରଟା ଭୋ ଭୋ।
ଆଁ।
କୁକୁର ଟା ଭୋ ଭୋ
ଗୋଟେ ଏ କୁକୁରଟେ ଆସିକି ଟିକେ ଭୋ ଭୋ ହଉଛି ତ ହଁ ଟିକେ ଶୁଭୁନି ଆବାସ୍ ଟା ସେଥିପାଇଁ ହଁ ଆପଣ ଯାଆନ୍ତୁ କଣ କରିବେ ଏଠି ତ ମୋ ପାଖରେ ଜଣେ ମାନେ ଆସିଲେନି ବ୍ୟକ୍ତି।